ହ୍ୟାଲୋ ହ୍ୟାଲୋ। ହଁ ସୁତାରଛି କୁହନ୍ତୃ ମା।
ଆଜ୍ଞା କଣ କରୁଛନ୍ତି?
ହଁ କହ ମୁଁ ତ ଏଇ ଶୋଇଛି ଆପଣ କରୁଛନ୍ତି?
ବସି ଆପଣଙ୍କ ସହିତ କଥାବାର୍ତ୍ତା ହଉଛି।
ଆଚ୍ଛା ଆଚ୍ଛା କଣ ରୋଷେଇ କରିଥିଲ ଆଜି ଖାଇବାରେ?
ରା।
ହ୍ୟାଲୋ। ହ୍ୟାଲୋ।
ଆଜ୍ଞା ରାତିରେ। ଅ ଆପଣଙ୍କର ଠିକ କଥା ଠିକରେ ଶୁଭା ଯାଉନି ତ
ଆଜ୍ଞା ବଏସ୍ ଆପଣଙ୍କ କ୍ଲିୟର ଆସୁନି ଭାଇ ବେଳେ ବେଳେ କଟି କଟିକି ଆଉଚି।
ମୋର ତ ନେଟୱାକ୍ ଫରଫେକ୍ଟ୍ ଅଛି। ଫିର୍ ବି ମୁଁ ବାହାରୁକୁ ପଳେଇ ଆସିଲି କୁହନ୍ତୁ ଏବେ।
ନାଇଁ ଆପଣଙ୍କ ଭଏସ୍ ପ୍ରବ୍ଲେମ୍ ହଉଚି ବେ ଶୁବା ଗଲା।
ଆଚ୍ଛା ଆଚ୍ଛା। ଆଉ କଣ କୁହନ୍ତୁ କଁ କରୁଚନ୍ତି?
ଆ।
ହାଲୋ। ହାଲୋ। ହାଲୋ। ଶୁଣି ପାରୁଚନ୍ତି ହ ଶୁଣି ପାରୁଚନ୍ତି ମୋ ବ ମୋ କଥା? ହାଲୋ।
ଆଜ୍ଞା ଆପଣ ସେପଟୁ କ୍ଲିୟର ଆସୁନି ବାଇ।
ହଁ। ଆ ମୋର ତ ନେଟୱାକ୍ ଫୁଲ୍ ଅଛି ଆପଣଙ୍କର କିଛି ଇସୁ ହଉଥିବ ବୋଧେ ଆ ପଣ କୋଉଠି ଅଛନ୍ତି ଘର ଭିତରେ ନା ବାହାରେ ଅଛନ୍ତି? ଆଜ୍ଞା।
ମୁଁ ବାହାରେ ଅଛି ବାଲକନିରେ ବସ୍
ହଁ ମୁଁ ବି ତ ବାହାରୁ ପଳେଇ ଆସିଚି ଆଉ ମୋର ବି ସେ ଫୋଲଟା ରେଁ ଛି ଆଚ୍ଛା କଁ ରୋଷେଇ କରିଥିଲେ ଆଜି? ଥିଲେ
ଖରାବେଳେ ନା ରାତିରେ?
ଆ ଖରାବେଳେ କଁ କରିଥିଲେ, ରାତିରେ କଁ କରିଥିଲେ? ଆଜ୍ଞା।
ଆ ଆଜି ରୋଷେଇ ଖରାବେଳେ ଏଇଥିଲା ବିରିୟାନୀ ଏଇଥିଲା ଆଉ ପନି କରି କରଥିଲି।
ଆଚ୍ଛା ଆଚ୍ଛ
ଆଉ ରାତିରେ ଆଜି ପରଟା ଆଉ ପୋ ଆଳୁ ଭେଣ୍ଡି ଭଜା।
ଆଁ ବଢିଆ ଆଉ ମାନେ ବର୍ଷା ତାଗକୁ ବିରିୟାନୀ ଇଏ ବହୁତ୍ ତରା ଜ ଜମେଇଥିବ ଆଜି ଆଉ।
ହଁ ଭଲ ଜମିଚି ନା ଛୋଟ ଛୁଆରା ସେଦିନ୍ ସେମାନେ କହିଲେ ମାମା ବାପା ନାହାନ୍ତି ଆଜି ବିରିୟାନୀ କରିବା ଖାଇବା ଉୁଁ ମୁଁ କଇଲି ହଉ ବର୍ଷା ହଉଚି ବି
ଆଚ୍ଛା ଆଚ୍ଛା। ହାଲୋ ଆଚ୍ଛା ଆଚ୍ଛା ହୁଁ ହୁଁ।
କଁ କଇଲେ ଭାମା?
ମୁଁ କହିଲି ଛୁଆ କହୁଥିଲେ ଦଇ ରାଇତା ଯୋଉ ହୁଏ ନା
ହଁ ହଁ ହଁ କଚୁମ୍ବର।
ଆପ ମୋ ଭଏସ୍ ଅପ୍ ଡାଉନ୍ ନଉଚି?
ହ ଆପଣଙ୍କ ଭଏସ୍ ଟା ଅପ୍ ଡାଉନ୍ ହଉଚି ମୁଁ ତ ପୁରା ବାହାରକୁ ହିଁ ପଳେ ଆସଚି।
ଡ଼ା ଅଧିକାଂଶ
ତା ସେ ନେଟୱାର୍କ ଇସୁ ରହୁଚି ବୋଧେ ମେ ବି ଆଉ। ବର୍ଷା ହଉଚି ନା ସେଥିପାଇଁ କି ହ ହ ସେଥିପାଇଁ ସେ
ହଁ ସେ ବର୍ଷା ପାଇଁ ଅ
ଅସୁବିଧାଟା ହଉଚି। ହାଲୋ। ହାଲୋ। ଶୁଭା ଯାଉନି କିଛି। ହାଲୋ।
ବାଇ।
ହଁ ଭାଇ ହଁ ମା କୁହନ୍ତୁ।
ଆଉ ମୁଁ ନି ଶୁଣି ପାରୁଛନ୍ତି ତ।
ଆଉ ଶୁଗା ଯାଉଛି ଯେ ମଝିରେ ମଝିରେ ଆପଣଙ୍କ ଭଏସ ପୁ କଟି ଯାଉଛି।
କଟି ଯାଉଛି କଣ କରିବା ମୋର ତ ଫୁଲ ଟାୱାର ଶୋ କରୁ
ତ ମୋର ବି ଟାୱାର ରଖୁଛି ମୁ ବି ବୋଧେ ଏ ଆପ୍ଲିକେସନ ମାନେ ଅ ଯୋଉ ବହୁତ ସବ୍ ସବ୍ ମାନେ ସର୍ଭର ଡାଉନ ବଧେ ଅଛି ବୋଧ ସେଥିପାଇଁ କି। ଇଏ ହଉଛି ହଁ ନା ପିଲା ବି ବହୁତ ୟୁଜ କରୁଥିବେ ନା ସେ
ହଁ ଆଗ ଆ ପୂର୍ବରୁ କଲ ଗୋଟେ କଟିଗଲା। ହଁ ଯୋଉ କଲ ଡିସକ ଣ୍ଟିନ୍ୟୁ ହେଇଗଲା।
ନାଇଁ ତା ପୂର୍ବ କଲ୍ ଟା ଯୋଉଟା ସେଇଟା ଅ କଣ ହେଲା ନା ମାନେ କଲ ଉଠେଇଛି ଫାଷ୍ଟ ଆପଣଙ୍କ ହାଲୋ କହିଲେ ଶୁଗା ଭଲା ତାପରେ ଆଉ କିଛି ଶୁଭା ଗଲାନି ତାପରେ ସେଉଟୁ ସେ ଅଟମି ସେ ତା ସେଟୁ କ ଟିଗଲା ତା ଆଡୁ ହୁଁ ହୁଁ।
ହଁ କଟିଗଲା ଆପ ଟା ସେତବେଳେ ରିଷ୍ଟାର୍ଟ ହେଲା ପୁଣି।
ହୁଁ ହୁଁ ଆପଣ ସେ ବର୍ଷା ବର୍ଷା କେମତିି କନ ହଉଛି। ହ୍ୟାଲୋ। କୁହନ୍ତୁ କୁହନ୍ତୁ ବର୍ଷା କେମିତି କଣ ହଉଛି। କଣ କରିବା ଏମିତି ତ ସମସ୍ତେ ତ ରହୁଛି। ହଁ।
ହୁଁ ହୁଁ ହଁ ସେଇ ତ ହଉଛି ଅସୁବିଧା।
ହୁଁ ମୁଁ ଖରା ବେଳେ କଥା ହେଇଚି ଆ ଆଜି ହଁ ଦଶଟା କଲ୍ କଥା ହେଇଛି। ଟୋଟାଲ ଯିବା ଆସିବା ମିଶେଇକି। କିଛି ଅସୁବିଧା ନାହିଁ ଏବେ ଆପଣଙ୍କ ସହିତ ଫାଷ୍ଟେଟାଇମ୍ ହେଲା। ମୁଁ କାଲି ବି ରାତିରେ ଦେଖିଲି ଯେମିତି ଈସୁ ମତେ
କଥା ହେଇଚି।
ଜଣେ ଭାଇ
ନା ରାତିରେ ମୁଁ ତ କଥା ହୁଏ ଏଗାର ଟା ବାର ଟା ରାତି ରେ କଥା ହୁଏ ମୋର କିଛି ଅସୁବିଧା ହୁଏ ନାହିଁ।
ବାରଟା ପରେ ଅସୁ ସୁବିଧା ନାହିଁ ଏବେ ଏଗାରଟା ପାଖାପାଖି ନା ସମସ୍ତେ ଫ୍ରି ହେଇକି କଥା ହଉଥିବେ ରସ ସମୟ ଟା ସେ ଆପ ରେ ପ୍ରୋବ୍ଲେମ ହଉଛି ଜଣେ କହିଲେ କହିଲେ ସନ୍ଧ୍ୟା ସାତ ତଟା ବେଳେ ବି ବହୁତ ଲୋକ କଥା ହଉଥିବେ।
ହଁ!
ସେଥିପାଇଁ ଅସୁବିଧା ହଉଛି ଆଉ କଣ କରିବା।
ହୁଁ ହୁଁ ପିଲାଙ୍କ କାଲି ସବୁ ତ ଛୁଟି ଥିବ। ପୁରୀ ହଁ ବହୁତ ଥର ଯାଇଛି ଆପଣ ଯାଇଛନ୍ତି। ହାଲୋ। ହାଲୋ କଣ କହିଲେ।
କୁହନ୍ତୁ।
ମୁଁ କହିଲି ଆପଣ ପୁରୀ ଯାଇଛନ୍ତି କେବେ।
ପୁରୀ ମୁଁ ବହୁତ ଥର ଯାଇଛି।
ଆଚ୍ଛା ଆଚ୍ଛା ଲାଷ୍ଟ ଟାଇମ୍ କେବେ ଯାଇଥିଲେ।
ଲାଷ୍ଟ ଟଇମ୍ ଜାନୁୟରୀ ମାସରେ।
ଆଛା ଜାନୁଆରୀ ମାସ ରେ ନାଇ କି ଆମେ ତ ଏଇ ଜଷ୍ଟ ଏବେ ଯୋଉ ରୁକ୍ମିଣୀ ବିବାହ ହଉଥିଲା ଯ ଏଇ ଜେଷ୍ଠ ଆମ ଯେ ସ୍ନାନ ପୂର୍ଣ୍ଣିମା ର ଚାରି ଦିନ ପୂର୍ବରୁ ଆମେ ଯାଇଥିଲୁ ଜଗନ୍ନାଥଙ୍କ ବାହାଘରକୁ ଯାଇଥିଲୁ ଯା ବାହାଘର ଭୋଜି ଖାଇବା ପାଇଁ। ଯାଇଥିଲୁ ବୁଲାବୁଲି କଲୁ ତାପରେ ହଁ ହଁ।
ମୁଁ କହିଲି ସେତେବେଳେ ଗୋଟେ ବାଟ କି?
ହଁ ମାତ୍ର ପଚାଶ ପାଞ୍ଚାବନ ହବ ବୋଧେ? ମୁଁ ଯେଉଁଠି ରହୁଛି ପଚାଶ ପଞ୍ଚାବନ କିଲୋମିଟର ହବ।
ମୁଁ ଜିପ୍ ଆଜ୍ଞା
ହାଲୋ ହ କୁହନ୍ତୁ?
ଆଜ୍ଞା କୁହନ୍ତୁ
ଭଏସ୍ ତ ଅବଡାଉନ୍ ଭଏସ୍ ତ ଅବଡାଉନ୍ ହେଉଛି କିଛି ଶୁଭା ବି ଯାଉନି।
ହଁ ଭଏସ୍ ଟା ପ୍ରଏ କ୍ଲିୟର ହଉନି ଅବଡାଉନ୍ ହେଇକି କି ଚାଲିଛି।
କଣ କରିବା ଏ ବର୍ଷା ପାଇଁ କି ଏ ସମସ୍ୟା ସବୁ ମତେ ଲାଗୁଛି ହଉଛି। ଏଇଠୁ ସମସ୍ୟା ମାନେ ଅଫିସ ରେ ଥିଲାବେଳେ ବି ସେମିତି ୱାଇଫାଇ କନେକ୍ଟ କରିକି ବି ଇଏ କରେ ସେତେବେଳେ ବି ବେଳେ ବଳେ ସେମିତି ହେଇଯାଏ କଟିଯାଏ। ଆଉ ଅଫିସି ଜାଗାରେ କଣ ବି କରିପାରିବା।
ଚି ଗୋଡ଼ ଅଣ୍ଡା ବି
ହାଲୋ
ଶୁଣି ପାରୁଛନ୍ତି?
ହଁ ଶୁଭ ଗଲା ଏବେ କୁହନ୍ତୁ?
ମଝିରେ ମଝିରେ ଶୁଣା ଯାଉଚି ମଝିରେ ମଝିରେ ଶୁଣା ଯାଉନି।
ଶୁଭା ଯାଉନି କଣ କରିବା ଯାହା ହଉ ଯେମିତିଯେ ମିତି ହଉ ପଛକେ ହେଇଯାଉ।
ହେଇ ଯାଉ।
ତ ହଁ।
କଣ କରିବା ମହାପ୍ରଭୁଙ୍କ ଇଚ୍ଛା ଆମ
ଉ ହୁଁ। ତାଙ୍କ ଇଚ୍ଛା ନହେଲେ ପୁରୀ କେବେ କେହି ଯାଇ ପାରିବେନି। ମାନେ ସବୁ ତାଙ୍କର ଉପରେ ହିଁ ନିର୍ଭର କରେ କାରଣ ଏମିତି ସମୟ ଅଛି। ପାଖରେ ପଇସା ରଖିଥିବେ କିନ୍ତୁ ଯାଇପାରିବେନି।
ଆଜ୍ଞା।
ଆଉ ବେଳେ ବେଳେ ପାଖରେ ଟଙ୍କା ଟେ ନଥିବ। ଯା ଯାଇକି ପୁରୀ ବୁଲି। ହଁ ମହାପ୍ରସଦ ଖାଇ ଘରକୁ ଭୋଗ ଧରିକି ବି ଆସିଥିବେ।
ହଁ ବଢିଆ ମଜା ଲାଗେ ଅଭଡା ଟା ମତେ ବହୁତ ଭଲ ଲାଗେ ଆନନ୍ଦ ବାଜ ଯୋଉ ଅବଡା।
ହୁଁ ଅ ମୋର ନିଜ କଥା ଗୁଡାକ କହୁଛି ଆ ଥରେ
ଆଜ୍ଞା।
ମୋର ଦରମା ମିଳିନଥାଏ ସେଇଠୁ ପେଇି ନାହିଁ ଆଉ କୁଆଡେ ବୁଲାବୁଲି କରିିବି ଭାଇ। ବାହାର ଘରେ ବସିଲେ ସେମତି ହେଇବନି। ତ ମୁଁ ଅଫିସ ପଳେଇବି ଯେହେତୁ ମେଡିକାଲରେ କାମ କରୁଛ ମୋତେ ରବିବାର ଛୁ ଛୁଟି ଜଣେ ହେଲେ ଯିଏ ନେବେ ହାଲୋ। ହ୍ୟାଲୋ।
ଆଜ୍ଞା କୁହନ୍ତୁ?
ହୁଁ ମୁଁ କହିଲି କି ଉ ଯେହେତୁ ମେଡିକାଲରେ କାମ କରୁଚି। ତ ସବୁବେଳେ ତ ଛୁଟି ମିଳିପାରୁନି ତାରେ ମିଳିବନି ନାଉ ଯ ଛୁଟି ନେବାକୁ ବଧ୍ୟ୍ୟ। ତ ଅଳଗା ଦିନ ଯଦି ବସିବି ଘରେ ମାନେ ପାଖରେ ପଇସା ଥିଲେ ବୁଳା ବୁଲି କରିବାକୁ ଇଛା ହବ ଆଜି ପାଖରେ ପଇସା ନଥିବ କୁଆଡ ଯିବ? ଖାଇଁତି ତ ଯାଇପାରିବନି ମୋଦ ସାଙ୍ଗ ଘରିକ ବାହାରିଲେ କହିଲେକି ପୁରୀ ଯିବାଇଲୋ ମୋ ପାଖରେ ସହେଁ କି ଦିଇସ ଟଙ୍କା ପଡିଥାଏ। ମୁଁ କହିଲି ନାଇଁ ମୁଁ ଯିବିନି ସେଠୁ ସେମାନେ କହିଲେ ଦି ତୁ ନ ଯିବୁ ଆମେ କେହି ଯିବୁନି। କେମତି ଅମ ହିମନ୍ କଲି ଜଣେ ଭାଇ ଅଛନ୍ତି ସେ ମୋହିତ ଏଡ଼େ ବୁଲିବା ଭଲ ପାନ୍ତି କହିଲେ ଯଦ ତମେ ନ ଯିବ ତାହେଲେ ମୁଁ ଯିବିନି ସ ସେ ମତେ ତଲା ଚାରି ଦିନ ଆଗରୁ ଡାକୁଥିଲେ କହିଲେ ଭାଇ ଏକାଦଶୀ କଁ କହିଲେ?
କଥା ହେଇ ହଉନି ଦେଖିବା କେତେ ଭଲ ଟାୱାର ନେଟାର୍ କାଲି ଆଡୁ କଥା ହବା।
ହଁ ହଁ ନିଶ୍ଚୟ ନିଶ୍ଚୟ ସେଇୟା ନହେଲ କରିମି ଆଉ ଆଜ୍ଞା ଆଜ୍ଞା ଜଗନ୍ନାଥ।